ଅଁ। ହ୍ୟାଲୋ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ କେମତି ଅଛନ୍ତି?
ହଁ ମୁଁ ଭଲ ଅଛି। ଆଉ ଆଜି ଜଳଖିଆରେ କଣ ହେଇଥିଲା?
ଆଜି ଜଳଖିଆରେ ହେଇଥିଲା ବିରି ବରା।
ଆଚ୍ଛା ଆଚ୍ଛା ବିରି ବରା ନା। ଏଇ ଯୋଉରା ଆମର ଦେଖିବେ ଯଦି ଆମର ସାଉଥ୍ ପଟେ ଯିବେ ଓଡିଶାର ସେପଟେ ସବୁ ବିରି ବରା କିମ୍ବା ସିଙ୍ଗଡା ଏଇ ସବୁକୁ ମାନେ ଉ ମୁଖ୍ୟତଃ ଜଳଖିଆ ଭାବରେ ଖାଇଥାନ୍ତି ନୁଏଁ କି।
ହଁ।
ଆଉ ଆମେ ଯଦି ଜଳଖିଆରେ ଓଡିଆ ଲୋକମାନଙ୍କର ପ୍ରିୟ ଖାଦ୍ୟ ଦେଖିବା। ତାହେଲେ ବର୍ତ୍ତମାନ ତ ଗୋଟେ ଦହିବରା ସମସ୍ତଙ୍କର ପସନ୍ଦର ଖାଦ୍ୟ ହୋଉଛି ତା ସହିତ ଆପଣଙ୍କୁ ଯୋଉ ଏରିଆରେ ରହୁଚନ୍ତି। ତାର ଜଳଖିଆରେ ଆପଣ ମୁଖ୍ୟତଃ ଭାବରେ କଣ ବ୍ୟବହାର କରିଥାନ୍ତି? ସେ ବିଷୟରେ କିଛି
ହଁ ଦହିବରା ହିଁ ମୁଖ୍ୟତଃ ଜଳଖିଆ ଭାବେରେ ବ୍ୟବହୃତ ହୋଉଚି ଏପଟେ।
ଆଚ୍ଛା।
ଆଚ୍ଛା ଦହିବରା ର ପ୍ରସ୍ତୁତି ପ୍ରଣାଳୀ ତ ଜାଗା ହିଁ ତାପରେ ଭିନ୍ନ ଭିନ୍ନ ରହିଚି ଆପଣ କେବେ ନିଜେ ପ୍ରସ୍ତୁତ କରିଛନ୍ତି?
ଦହିବରା ତ ମୁଁ କେବେ କରିନି କିନ୍ତୁ ଜାଣିଚି କେମିତି କରାଯାଏ ଆଉ।
ଆଚ୍ଛା ଆଚ୍ଛା ଆ ତେବେ ସେ ବିଷୟରେ କିଛି ଅ ମାନେ ଏଁ ଦେଇପାରିବେ ଜ୍ଞାନ ଦେଇପାରିବେ ଦହିବରାର ପ୍ରସ୍ତୁତି ପ୍ରଣାଳୀ ଉପରେ କିଛି?
ହଁ ହଁ ନିହାତି। ପ୍ରଥମେ ତ ଆମେ ବରା ଯେମତି ତିଆରି କରୁ ସୁୁଖା ବରା ଯେମତି ତିଆରି କରୁ ସେମତି ବରା ତିଆରି କରାଯାଏ। ବ ବରା ବରା କୁ ପ୍ରଥମେ ଏଁ ଏଁ ଥଣ୍ଡା ପାଣି ରେ ବତୁରେଇକି ରଖାଯାଏ। ଫୁଣି ତାକୁ ଆଁ ଦହି ପାଣେ ବତୁରେଇକି ରଖାଯାଏ। । ।
ଆଚ୍ଛା ଆଚ୍ଛା।
ହଁ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଯାହା ପକେଇବା କଥା ପକାଯାଏ ତାପରେ ଆଳୁଦମ୍ ଦହିବରା ମାନେ ତ ନିହାତି ଦରକାର। ସେଟା ତ ମେନ୍ ଜିନିଷ ଦହିବରାର।
ହଁ ଆଜ୍ଞା ଆଜ୍ଞା।
ଘୁଗୁନି
ହଁ ଠିକ୍। ବୁଝି ଆମେ ଯଦି ଦେଖିବା ଦହିବରାଟା ଆମ ଓଡିଶାର ମୁଖ୍ୟ ଦ ଖାଦ୍ୟ ନୁହଁ କି? ଉଁ ଦହିବରା ଟା ଦହିବରା ପାଇଁ କଟକ ମାନେ ବହୁତ ପ୍ରସିଦ୍ଧ। କୁହନ୍ତି ଦହିବରା ଟା କଟକରୁ ଆରମ୍ଭ ହେଇଥିଲା। ବୋଧ ହୁଏ ତା ସହିତ ଆମେ ଯଦି ଦେଖିବା କି ପ୍ରୋ ମାନେ ସକାଳୁ ଉପମା, କିମ୍ବା ପୁରି ଇଟିଲି ଏ ଏସବୁ ବି ଜଳଖିଆରେ ଲୋକ ବ୍ୟବହାର କରିଥାନ୍ତି ଆଉ ଯଦି ଯଦି ଆମେ ଦେଖିବା ଗାଁ ଗହଳି ଭି ତରକୁ ଚାଲିଯିବା ସେ ସବୁ ଆଦିବାସୀ ଲୋକ ମାନଙ୍କର ମୁଖ୍ୟ ତ ତ ଜଳଖିଆରେ ସେମାନେ ଚା ମୁଢ଼ି ଖାଇଥାନ୍ତି କିମ୍ବା ପଖାଳ କୁ ଇ ଗୌରୀ ମାନେ ମୋ ଜଳଖିଆ ଭାବରେ ଗ୍ରହଣ କରିଥାଆନ୍ତି ମାନେ ବର୍ତ୍ତ ମାନେ ଯୁଗ ଯେପରି ବଦଳିଲାଣି ଲୋକମାନେ ନିଜର ଖାଦ୍ୟ ଅଭ୍ୟାସ ଏ ସବୁକୁ ତ ସେ ପରିବର୍ତ୍ତନ କରୁଛନ୍ତି କିନ୍ତୁ ଆମେ ଯଦି ଦେଖିବା ଦେହ ଆମ ପାଇଁ ଯୋଉଟା ସ୍ଵାସ୍ଥ୍ୟ ମାନେ ସ୍ଵାସ୍ଥ୍ୟ ହିସାବରେ ଦେଖିବା ହିତକର ସେଭଳି ମୋ ମତରେ ମାନେ ଏସବୁ ତେଲରେ ଛଣା ଛଣି ହେଇଥିବା ଖାଦ୍ୟ ଜଳଖିଆ ରେ ବ୍ୟବହୃତ କରିବା କଥା ନୁହ। ଏଇ ସବୁ ବିଷୟ ବସ୍ତୁକୁ ଯଦି ଆମେ ହଁ ଏଇ ସବୁ ବିଷୟ ବସ୍ତୁକୁ ଆମେ ଯଦି ଆଖି ଆଗରେ ରଖିବା ତ ଗାଁ ଗହଳିରେ ରହୁ ଥିବା ଆଦିବାସୀ ଲୋକ ମାନଙ୍କର ପଖାଳ କଂସାଟିଏ ହି ଦେହକୁ ତାଙ୍କର ଦିନ ଯାକ କାମ କରିବା ପାଇଁ ଫୁର୍ତ୍ତି ଯୋଗାଇଥାଏ ତାଇ ସହିତ ଖରାରେ କାମ କରିକି ଯୋଉ ଜଳୀୟ ଅଂଶ ଟା କମିଯାଏ।
ହଁ।
ଜଳୀୟ ଅଂଶ କମିଯାଏ ତ ସେଇ ଜିନିଷ ଟାକୁ ବି ସେ ପୂରଣ କରିଥାଏ।
ହଁ। ଆଉ ଆପ ଆପଣ କଣ ଖାଇଛନ୍ତି?
ଅ ମୁଁ ତ ଆଜି ସକାଳୁ ଖାଇଥିଲି ରୁଟି ଆଉ ଭଜା। ଅଁ ମାନେ କଣ ହଉଛି? ରୁଟି ବି ଗୋଟେ ମାନେ ଆମେ ଜଳଖିଆ ଭାବରେ ବ୍ୟବହାର କରିବା। କରିପାରିବା ବର୍ତ୍ତମାନ ତ ଡାକ୍ତର ବି କହୁଛନ୍ତି କି ଜଳଖିଆରେ ଆମେ ଯଦି ରୁଟିକୁ ବାସି ରୁଟିକୁୁ ଖାଉଛୁ ସେ ମଁ ସେଥିରେ ଆଉ ଉଁ ଶର୍କରାର ପରିମାଣ ପୁରା କମ୍ ହେଇଯାଇଥାଏ। ଯାହାକି ଦେହ ପାଇଁ ବହୁତ ଭଲ ବୋଲି ଡକ୍ଟର କୁହନ୍ତି।
ହଁ।
ତା ସହିତ ଆମେ ଯେହେତୁ ତ ସମୟ ଏସବୁକୁ ପରିବର୍ତ୍ତନ ସମୟ ସହିତ ତାଳମେଳ ଖାଇକି ଚଳିବାକୁ ପଡେ ସେଥିପାଇଁ ଉଁ ଅ ମାନେ ବାସି ଜିନିଷ ଗୁଡା, କ ସବୁବେଳେ ତ ଦେହ ପାଇଁ ଖରାପ ନୁହଁ କିଛି କିଛି ଜିନିଷ ଦେହ ପାଇଁ ବି ବହୁତ ଭଲ ହୋଇଥାଏ। ହଁ ଆମେ ଯଦି ଦେଖିବା ଜଳ ଖିଆ ହିସାବରେ ଅ ଜାଗା ଜାଗା ହିସାବରେ। ତ ବିଭିନ୍ନ ପ୍ରକାରର ରହିଛି ଏବେ ଦେଖିବା ଯଦି ଆମେ ସାଉଥ ଓଡିଶା ପଟେ ଯୋଉ କହୁଛନ୍ତି। ଅ ବରମପୁର ଗଞ୍ଜାମ ଏ ଏପଟେ ଯିବା ସେମାନେ ଜଳଖିଆରେ ଉପମା ଇଡିଲି ପୁରୀ ଏସବୁ କୁ ଖାଇଥାନ୍ତି ଆଉ ଆମେ ଯଦି ସମ୍ବଲପୁର କିମ୍ବା ଏତ ଏପଟେ ଯୋଉ ଯିବା। ପଶ୍ଚିମ ଓଡିଶା ପଟେ ସେମାନେ କଣ କରନ୍ତି ଜଳଖିଆରେ ଆ ତାଙ୍କର ଯୋଉ ଆସେ ଚାଉଳର ବରା। କିମ୍ବା କଣ କୁହନ୍ତି ମିଠା ଖାଦ୍ୟ ସେ ସରସତିଆ ସେ ସ ସବୁ ଜିନିଷକୁ ସେମାନେ ବ୍ୟବହାର କରିଥାନ୍ତି ଆଉ ଯଦି ଆମେ ଦେଖି କିିମ୍ୱା କଟକ କିମ୍ବା ସେପଟେ ଯିବା ବାଲେଶ୍ଵର ଆଁ ଆଁ। ହୁଁ ଆଉ ଭଦ୍ରକ ସେମାନେ ନିଜ ଜଳଖିଆରେ ମୁଢିକୁ ବହୁ ପ୍ରାଧାନ୍ୟ ଦିଅନ୍ତି। ଯେପରି ତାଙ୍କର ତ ମୁଢି ଗୋଟିଏ ମାନେ ମୁଖ୍ୟ ଖାଦ୍ୟ ସେ ଉଁ କିନ୍ତୁ ସେମାନେ ମୁଢିକୁ ଜଳଖିଆ ଭାବରେ ବି ବହୁତ ବ ବ୍ୟବହାର କରନ୍ତି। ତି ଯେତେ ଦୂର ମ ଆମେ ଦେଖିପାରିବା।
ହଁ।
ହଁ ଆଉ ସେଇଭଳି ଯାହା ତ ଆଜିକାଲି ଚାଲି ଆସିଛି ଜଳଖିଆଟା ଗୋଟେ ମାନେ ତାଙ୍କ ଆଉ ଯୋଉମାନେ ଯୋଉମାନଙ୍କ ଯୋଉମାନଙ୍କର ମାନେ ଅ ଟିକେ ଉଁ ଅ ଧନୀ ବ୍ୟକ୍ତି ମାନେ ଯୋଉ ରହିଛନ୍ତି ସେମାନେ ତ ଜଳଖିଆରେ ତାଙ୍କର ଅ ଫଳ ରସ କିମ୍ବା ଫଳ ଗୁଡେକୁ ଖାଇଥାନ୍ତି। ଆ ତା ଛଡା ଆମେ ଯଦି ଦେଖିବା ଉଁ ଆ ଉଁ ଓଡିଶା ବାହାରେ କିମ୍ବା ଆମର ଅନ ଅନ୍ୟ ରା ଖାଦ୍ୟ ଗୁଡାକରେ ସେମାନେ ତ ଜଳଖିଆରେ ଭାତକୁ ବି ସାମିଲ କରନ୍ତି। ଅ ଆ ଓଡିଶାରେ ତ ଜଳ ଭାତଟିକୁ କେବଳ ଆମେ ମଧ୍ୟାହ୍ନ ଭୋଜନ ହିସାବରେ ଗ୍ରହଣ କରୁ କିନ୍ତୁ ଆମେ ଯଦି ଦେଖିବା ଆମର ନର୍ଥ ଇଷ୍ଟ ସୀ ମାନେ ସ ରାଜ୍ୟ ଗୁଡାକ। ଯେମିତିକି ରହିଲା ଆମର ଆସାମ ସିକିମ ମଣିପୁର। ସେମାନେ ଜଳଖିଆରେ ଭାତ ମଧ୍ୟ ଖାଇଥାନ୍ତି। କିମ୍ବା ଆମର ବିହାର ଝାଡଖଣ୍ଡ ରହିଲା ସେମାନେ ମଧ୍ୟ ଯେମିତି ଆମର ଯଉ ପଖାଳ ଭାତ। ସେଗୁଡାକୁ ବି ଖାଇଥାନ୍ତି ତ ଆପଣ କଣ ଭାବୁଛନ୍ତି ମାନେ? ସେ ସକାଳୁ ଜଳଖିଆରେ ମାନେ ସ୍ଵାସ୍ଥ୍ୟ ପ୍ରତି ଦେଖିବା ଯଦି କଣ ହିତକର ହେଇ ପାରିବ। କିମ୍ବା ବର୍ତ୍ତମାନ ସମୟ ସହ ତାଳମେଳ ଖାଇବା ପାଇଁ ଆମକୁ କୋଉ ପ୍ରକାର ପ୍ରୋଟିନ ଯୁ ତ ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି।
ଫ୍ରୁଟସରେ ବି ଫ୍ରୁଟସରେ ତ ବହୁତ୍ ପରିମାଣରେ ପ୍ରୋଟିନ ଅଛି।
ହଁ ନିହାତି ଭାବରେ।
ଫୁ ଫୁଟସରେ ବଟ୍ ସ ସେ ଜିନିଷ ସମସ୍ତେ କିଣିବା ପାଇଁ ସକ୍ଷମ ନାଇଁ।
ହଁ ଯେ ମ ଯେ ଯେ ଯେହେତୁ କି ଫଳ ଗୁଡାକର ଦାମ୍ ମଧ୍ୟ ଅଧିକ ରହିଥାଏ ହଁ। ହଁ।
ଯେଉଁ ଗାଁ
ତେବେ ହଁ ଆମେ ଯଦି ଦେଖିବା ହଁ କୁହନ୍ତୁ।
ହଁ। ହଁ ଗାଁ ଲୋକମାନେ ତ ପଖାଳ ଭାତ ହିଁ ଖାଇଥାନ୍ତି। ସେ ସେ ସେ ପଖାଳ ଭାତ ହିଁ ସେମାନଙ୍କ ଦେହ ପାଇଁ ସୁ ସୁ ଉଁ ଭଲ। ଆଉ ଉ ସହର ର ଲୋକମାନଙ୍କ ଅ ତୁଳନାରେ ଗାଁ ରେ ରହୁଥିବା ଲୋକମାନେ ହିଁ ଅଧିକ ସୁସ୍ଥ ରହିଥାନ୍ତି।
ହଁ ନିହାତି ଭାବରେ କାହିଁକି ନା ଆମେ ଯେମିତି ଦେଖିବା ସେମାନେ ସ୍ଵାସ୍ଥିପ୍ରଦ ଖାଦ୍ୟ ହିଁ ଖାଆନ୍ତି ଆମର ଯଦି ଆମେ ପଖାଳ ଭାତ ଦେଖିବା ସେଥିରେ କୌଣସି କେମିକାଲର ମିଶ୍ରଣ କଣ ନଥାଏ ମାନେ ସେମାନେ ସେ ଧାନ ଚାଉଳ ଗୁଡ଼ା କୁ ବି ନିଜ ପା ବାଡ଼ିରୁ ହିଁ କରିଥାନ୍ତି ସେଗୁଡ଼ାକ ତାକୁ ହିଁ ଖାଇଥାନ୍ତି ତ ସେଥିରେ କିଛି ନଥାଏ ସେମାନଙ୍କୁ ଶକ୍ତି ବି ଦେଇଥାଏ। ତେବେ ଆ ଇଏ ତ ରହିଲା ଗାଁ ଗହଳି ର କଥା ଆମେ ସହର ସହରରେ ର ବାସ ବସବାସ କରୁଥିବା ଲୋକ ସେ ସବୁ ଆମେ ଖାଇବା ସମ୍ଭବ ପୁର ହେଇପାରୁନି ତେବେ ସେଇ ବିଷୟରେ ଆ ପଣଙ୍କର ମତାମତ କଣ ରହିଚି ଯେମିତି କି କଣ ଖାଇପାରିବେ?
କଣ ଖାଇପାରିବେ ଅଇଲି ଫୁଡ ତେଲିଆ ଜିନିଷ ଯେତିକି କମ ହବ ସେ କମ ଖାଇବେ ସେତିକି ଭଲ। ଯେହେତୁ ତେଲିଆ ଜିନିଷରେ ଅଧିକ ପରିମାଣରେ କଲେଷ୍ଟ୍ରୋଲ ଥାଏ। ସେଇଟା ଆମ ଶରୀରକୁୁ ଖରାପ ପ୍ରଭାବ ପକାଇଥାଏ।
ହଁ ନିହାତି ଭାବରେ।
ହଁ। ଆଉ ଯେତେ ଉଁ କମ୍
ଆଉ ବର୍ତ୍ତମାନ ଯଦି ଆମେ ଦେଖିବା ମାନେ ଦେଖନ୍ତୁ ଏବେ କି କିଛି ବର୍ଷ ଭିତରେ ଆମର ଗୋଟେ ମାଣ୍ଡିଆଟିକୁୁ ବି ମାନେ ସରକାର ବୋହୁତ୍ ପ୍ରୋତ୍ସାହନ ଦେଉଚନ୍ତି ତାକୁ ଜଳଖିଆରେ ହଉ କିମ୍ବା ହଁ।
ରହିଥାଏ।
ହଁ। ତାକୁ ପ୍ରସ୍ତୁତ କରିବାରେ ବି ସେମିତି କୌଣସି ଅଧିକ କଷ୍ଟ କରିବାକୁ ପଡ଼ି ନଥାଏ। ଆଉ ଯଦି ଦେଖିବା ସରକାର ବି ମାଣ୍ଡିଆଟିକୁୁ ବହୁତ ପ୍ରୋତ୍ସାହନ ଦେଉଚନ୍ତି ଲୋକମାନେ ଆଉ କିଛି କିଛି କିଛି ଲୁକ କ ତ ବୁଝି ଗଲେଣି ତାକୁ ବି ମାନେ ଜଳଖିଆ ଭାବରେ ଜଳଖିଆ ଖିଆରେ ନିଜର ପ୍ରତିଦିନ ସେମାନେ ସାମିଲ୍ ବି କଲେଣି।
ଆଗୁରୁ ଖାଲି ମାଣ୍ଡିଆରେ ଯାଉ ହୁଏ ଯାଉ
ହଁ। ହଁ ଯାଉ ତ ହଁ ଯାଉ ହୁଏ ଆଉ ଆମେ ଦେଖିବା ଯଦି ସେ ବର୍ତ୍ତମାନ ଯେପରି ସରକାରଙ୍କର ସାହାଯ୍ୟ ସହାୟତା ମିଳୁଚି ଲୋକମାନେ ତେ ମାଣ୍ଡିଆଟିକୁ ମଧ୍ୟ ଅ ନିଜ ବଗିଚାରେ ବାଡ଼ି ବଗିଚାରେ ମାନେ ଉଁ କରିବା ପାଇଁ ଚାଷ କରିବା ପାଇଁ ସେମାନେ ମଧ୍ୟ ମଧ୍ଯ ଅ ମାନେ ଇଚ୍ଛା କରୁଛନ୍ତି ଆଉ ଆମେ ଯଦି ଦେଖିବା ସେଇ ମ ମାଣ୍ଡିଆଟାରେ ମଧ୍ୟ ପ୍ରଚୁର ମାନେ ହଁ ରହିଛି ତତ୍ଵ ରହିଚି ଭିଟାମିନ୍ ଜିନିଷ ରହିଛି ଧନ୍ୟବାଦ୍।